ଆଉ କଣ କରୁଚ?
କଣ ଏଇଠି ଖାଇକି ଶୋଇଲୁଣି ଆଉ। ଆଉ କଁ କରିମୁ।
ଅହଁ।
ଆଉ ଖାଇସାଇଲଣି।
ହଁଁ ଖାଇସାରିଲୁଣି ଆଉ ଶୋଇବୁ ବୁଲି ଯାଉଥିଲୁ ଟିକେ ଲାଇନ ଫାଇନ୍ କଟି ଯାଇଛି ତ ଆଉ ନିଦ ହୋଉନି ଆଉ।
ଅଃ କଣ ଆଜି ରୋଷେଇ ହେଇଥିଲା?
ଆଜି ରୋ ଷେଇ ପରଟା ହେଇଥିଲା ଆଉ ଆଳୁ ପୋଟଳ ତରକାରୀ ହେଇଥିଲା ଆଉ ଆଳୁ ଭଜା ହେଇଥିଲା।
ହଁ ଆଉ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି ଆଉ ତମର କଣ ଆଇଟମ ହେଇଥିଲା ଆଜି?
ଆମର ଆଜି ହେଇଥିଲା ଯୋଉ ଅରୁଆ ଭାତ ଆଉ ରୁ ଟି ଡାଲମା ଭଜା ଆଉ।
ଅହଁ। ହୁଁ ଆଉ ତମୁକୁ ଆସିଚି ନା ନାହିଁ ଆଳୁ ପରଟା କରି।
ହଁ ଆସିଚି।
ଆଉ କେମିତି କରନ୍ତି ଦେଖିଆ କହିଲ।
ଖାତା ଖାତା କଲମ ବାହାର କର।
ନାଇଁ ନାଇଁ ହଁ ବାହାର କଲି। ଫାଷ୍ଟେ କଣ କରିବାକୁ ପଡ଼ିବ।
ପଛରେ ହେନେ ହବ ନେଇ ନା।
ନା କହିବ ନା ଆଉ।
ଓ କହିବାକୁ ପଡିବ ନା।
ହୁଁ ହୁଁ।
ତମେ ଯଦି ଶିକିଦବ ପୁଣି ବେପାର ଫେପାର କୁଆଡେ କରିବ।
ନାଇଁ ନାଇଁ କୁହ କେମିତି ଆଳୁ ପରଟା ଫାଷ୍ଟେ କଣ କରାହବ।
ଫାଷ୍ଟେରେ ଅଟା ଆଣିବ। ଅଟାକୁ ଆଣିକି ଚକୁଡିବ ପାଣିରେ।
ହୁଁ।
ଚକୁଡି ଲୁଣ ପକେଇକି ଚକୁଡିବ ତା କୁ ରଖିଦବ ଘୋଡ଼େଇକି ତା ପରେ ଆଳୁକୁ ସିଜେଇ ଦେବ ସିଜେଇ ଦେଇକି। ତାପରେ ଟିକେ ମସଲାଟାକୁ କଞ୍ଚା ବି କଲେ ହବ ମସଲା ବି କଷିକି କଲେ ହେବ ଆଉ ଦିଆଡୁ ତମର ଯୋଉଟା ପସନ୍ଦ ସେଇଟା କରିପାରିବ। କରିକି ରୁଟି ଭଳିଆ ଗୋଲ କରିକି ତା ଭିତରେ ମସଲା ଦେଇକି ତାପରେ ତାୱାରେ ପକେଇକି ତେଲ ଚାରି କରେ ଦେଲେ ହେଇଗଲା ଆଳୁ ପରଠା ଆଉ। ମୁଁ ଆଉ କଣ ପୁରା ପ୍ରୋସେସିଙ୍ଗି ଟା କହିପାରିବିକି ଶିଖିଦେବ କୁଆଡେ
ଉଁହୁଁ ଆଉ କଣ କଣ ଆଇଟମ ଆସିଚି।
ଆଇଟମ୍ ତ ସବୁ ଆସିଚି ତମୁକୁ କଣ ଆସିଚି କୁହ।
ମୋତେ ଆସେ ଏଇ ଯୋଉ ଏ ଚକୁଳି ପିଠା ଆସିଛି ମଣ୍ଡା ପିଠା ଆସିଛି।
ଓହୋ ଆଜି ମଣ୍ଡା ପିଠା କଣ ଏଇ ହେଇଥିଲା ବା ଆଜି?
ଆଜି ହଁ ମଣ୍ଡା ପିଠା କରିଥିଲି ଆଜି। ସକାଳେ ଏଇ ଯୋଉ ଖରାବେଳେ ବାରଟା ବେଳକୁ କରିଥିଲି।
ଆଉ କେମିତି କଣ ପ୍ରୋସେସିଂଟା ଟିକେ କୁହ ମୁଁ ଟିକେ ଜାଣିନି ମୁଁ ଟିକେ କରିବି।
ତମ ପାଟିରେ ନାଗିଯିବ ମୋ ପିଠା ଖାଇଲେ। ଫାଷ୍ଟ ଅରୁଆ ଚାଉଳକୁ ଆଗେ ବତୁରେଇ ଦେବ ଦୁଇ ତିନି ଘଣ୍ଟା। ତାପରେ ତାକୁ ଛାଣିବ। ଛାଣିକି ଟିକେ ହାଲକା ଟିକେ ଶୁଖେଇଦେବ ଫ୍ୟାନ ତଳେ। ଶୁଖେଇକି ତାକୁ ଗ୍ରାଇଡିଙ୍ଗ କରି ଚୁନା କରିବ।
ହୁଁ ହୁଁ।
ଚୁନା କରିକି ତାପରେ ନଡିଆ କୋରା ତାକୁ ପାଗ କରିବ ଚିନି ଆଉ ଗୁଜୁରାତି ଗୋଲମରିଚ ଦେଇକି ତାକୁ ଯୋଉ ଟିକେ ଭାଜିବ କଡେଇରେ ଆଗେ ଭାଜିକି ତାପରେ ଯୋଉ ପାଣି ଦେଇକି କଡେଇରେ ଲୁଣ ଟିକେ ଚିନି ଟିକେ ପକେଇକି ତାପରେ ଅରୁଆ ଚାଉଳ ଚୁନାକୁ ତାପରେ ଘାଣ୍ଟି ଘାଣ୍ଟି ଦେବ ସେଠି ସିଝି ସିଝି ଆସିଲା ବେଳକୁ ସୁ ସୁଖିଗଲା ବେଳକୁ ଆଉ ଖୋଲା ହେବ ତାପରେ ଗୋଲ ଗୋଲ କରିକି ତା ଭିତରେ ପୁର ଦେଇ ଆଉ ପିଠା ଟାକୁ ଟିକେ ପାଣିରେ ଯିଏ ସିଝଉଛନ୍ତି ନହେଲେ ଇଟିଲି ଛାଞ୍ଚରେ ବସେଇଦେଲେ ଦଶ ପନ୍ଦର ମିନିଟ ପରେ। ହେଇଯିବ ଆଉ ଖୋଲିକି ତାପରେ ଖାଇବ ଥଣ୍ଡା ହେଲାଠୁ ଆଉ।
ବେଶୀ ଭଲ ଲାଗେ ଖସା ପୂରଟା ନା।
ହୁଁ।
ନଡିଆ ପୁରଟା ମୋର ଏତେ ପସନ୍ଦ ନୁହଁ।
ଖସା ପୁର ତମ ଆଡ଼େ ବୋଧ ବେଶି ଖସା ଅଛି? ହୁଁ ଏଇଥର
କାଇଁ କିଣିକି ନେବ କି କିଣିକି ନେଲେ ଦେବୁ।
ନାମ କିଣିକି ନଉଛି।
ଆମର ମାଗଣା ଦେବୁ ଆଉ ସେମିତି ହଉ ଦେବା ଆସିବ ଓହୋ ପିଠା ଆମର ଏଠି ଖସା ଖସା ଅ ଚାଷ ମୁଗ ଚାଷ ବିରି ଚାଷ ସବୁ ଖ ସଲ ସେଠି ତ ଆମର ହେଉଛି ହୁଁ। ଆଉ ପନିପରିବା ବି ଚାଷ ହଁ।
ଆଉ କଣ ହେଉଛି?
ଆଉ ବାଦାମ ବାଦାମ ଚାଷ ହେଉଛି। ପନିପରିବା ଚାଷ ହେଉଛି।
ସବୁ ତାହେଲେ ହେଉଛି ସେଇଠିକି ପଳେଇଲେ ହୁଅନ୍ତା ମ।
ହଁ ଆସ ଏଇ
ଏଇଠି ବେକାରିଆ ଜାଗାରେ ରହିକି ଭଲ ଲାଗୁନି।
ହଉ ପଳେଇ ଆସ।
ଆ କିଛି ନାହିଁ ଏଠି। ଜଙ୍ଗଲ ପାହାଡ ଭିତରେ ଆମେ ପଶିଛୁ।
ଜଙ୍ଗଲ, ପାହାଡ଼ ଭିତରେ ନା।
ହୁଁ।
ଆଉ ପଳେଇ ଆସ ଏପଟେ ଆଡେ ରହିବା ସାଙ୍ଗ ହେଇକି।
ହୁଁ ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି।
ଆମ ଘରେ ଶାଶୁ ଶଶୁର। ସାନ ଜା ଦିଅର ମୁଁ ମୋର ପୁଅ ତା ସାନ ଦିଅରଙ୍କର ଗୋଟେ ପୁଅ। ଏମିତି ମିଶିକି ରହୁଛୁ ଆଉ।
ଉଁ ହୁଁ ଓ ହଉ ଭଲ ଖୁସି ବାସିରେ ରୁହ।
ହଁ ଅଛି ତ ଦେଖିଆ। ଆଗକୁ କଣ ହଉଛି ହ ତମ ଘରେ। ତମ ଘରେ।
ଆମର ଅଛନ୍ତି ସମସ୍ତେ ଶାଶୁ ଶଶୁର ଆମ ନଣଦ ଦିଅର। ସମସ୍ତେ ଅଛନ୍ତି ଯା ଝିଆରି ପୁତୁରା ଆଉ। ଆଉ ଶାଶୁ ଚାଲିଗଲେଣି ଆଉ ଥିଲେ ଆଉ।
ତ ସେଇଟା ଶୁଣିଥିଲୁ ଯେ ଶାଶୁ ନଥିଲେ ଏଇନା କହିଥାନ୍ତି।
ଆଁ।
ଆଉ ତମ ପୁଅ ପୁଅ ଝିଅ କେତେଟା।
ଆମର ପୁଅ ଦି ଜଣ ପୁଅ ଆଉ ଆମର ଗୋଟେ ଝିଅ। ଆଉ ତିନି ଚାରି ଜଣ ପୁଅ ଆଉ ଗୋଟେ ଝିଅ ଆମର।
ଆଉ ଆଉ ଦିଟା କରିଦିଅ।
ନା ମ ଆହୁରି ଛୁଆ ପିଲା ଜନ୍ମ କରିବ କିଏ। ଏଇ ତ ଚାରିଟା ଛୁଆକୁ ସାମ୍ବାଳି ହଉନି ଆହୁରି ଛୁଆ ପିଲା।
ଓ ହଁ ଏ ଆଜି କାଲି। ଛୁଆ ଯୋଉ କୁହନା ଭାରି ଚଗଲା ହଉଛନ୍ତି କଣ କରିବୁ।
ହୁଁ ହୁଁ ତମର କଣ ଛୁଆ ପିଲା।
ଗୋଟେ ପୁଅ।
କି ଆଉ କୁଆଡେ ଗଲା କି।
ଆଉ ହେରା କରିହବନି ହେରା କଣ ହଳ କରିବୁ।
ଅ ହ। ଆଉ ଗୋଟେ ଝିଅ ଟେ କରିବ ନା ଆଉ ତା ସାଙ୍ଗରେ ପୁଅ ସାଙ୍ଗରେ ଖେଳିବ ଆଉ।
ଓହୋ ଦେଖିବା ଆଗକୁ କଣ ହଉଛି।
ହୁଁ ହୁଁ।
ଶସ୍ତା
ହୁଁ। ଆଉ ତମ ଗାଁରେ ତମ ଗାଁରେ କଣ ପର୍ବପର୍ବାଣୀ ହଉଛି ଗାଁରେ।
ପର୍ବପର୍ବାଣି ଏବେ ତ ରଜ ଗଲା ଭଲ ଭଲ ଚାଲିଥିଲା।
ଅ ହଁ। ମହଉର୍ଶବ ହଉଥିଲା ଆମର ବି ର ରଜ ମହୋତ୍ସବ ହଉଥିଲା।
ହ ହ।
ହୁଁ।
ହାଲୋ କୁଆଡେ?
ହଁ ଭଲ ହଉଥିଲା ଦୋଳି ପଡିଥିଲା ଆଉ ତାପରେ ସବୁ
ଖେଳ ହୁଏ ଭଲ ମଜା ମସ୍ତି କରନ୍ତି ଆଉ।
ଓହୋ ଡ୍ୟାନ୍ସ ପ୍ରୋଗ୍ରାମ ବି ହଉଥିଲା ହୁଁ।
ହ ଏପଟେ ବି ଗୀତ ନାଚ ସବୁ ହୋଉଥିଲା।
ହୁଁ ତମେ କଣ ଡ୍ୟାନ୍ସ ପ୍ରୋଗ୍ରାମ ଭାଗ ନେଇଥିଲ ନା କଣ?
ନା ମ ଏରା ମୁଁ ଆଉ ନେବି ନା ଛୁଆ ପିଲା ହେଲେଣି।
ଆ ଛୁଆହେଲେ କଣ ହେଲା?
ଆମେ ଯଦି ନାଚିବୁ ସେ ଷ୍ଟେଜ ଭାଙ୍ଗି ଯିବନି।
ଓହୋ ଆଉ ବେଶୀ ଲୋକ ଦେଖ
ହଁ ଓହୋ ଚେୟାରରେ ବସିକି ନା।
ହୁଁ ବେଶୀ ଦେଖିବେ।
ହଁ ହ। ହଁ ସେଇଆ କଲେ ହବ ଆଉ ଏଥର ନାଚିବା ଆସିବ ଦେଖି। ଆମ ଆଡେ ଯାତ୍ରା ଆମ ଆଡେ ଯାତ୍ରା ହବ ଆସିବ ଦେଖି ଆଉ। ତ ଜିନିଷ ପତ୍ର କିଣିକୁଣାକି ନେଇକିଯିବ। ବ୍ୟାଗ ଗୋଟେ ଆଣିଥିବ।
ହଁ ହଉ ଡାକିବ କେତେବେଳେ ଯାତ୍ରା ହେଲେ।
ହଁ ଆସିବ ଲୁଗାପଟା ସବୁ ଧରିକି ପଳେଇ ଆସଥିବ ଆଉ।
କାହିଁ ତମର ନାହିଁ କି?
ନା ନା ଏପଟେ ନାହିଁ।
ହୁଁ ହୁଁ ନା ଡ୍ରେସ୍ ପତ୍ର ଦବ ପିନ୍ଧିଦବୁ।
ତମ ସାଇଜରସ ହବନାଇଁ ନା ଶାଢୀ ଡ୍ରେସ ସେଥିପାଇଁ।
ଓହୋ। ହଁ ହବ ଫିଟେଇ ଫୁଟାଇକି ପିନ୍ଧିଦବା ଆଉ।
ତମର?
ହୁଁ ଫିଟେଇଦେବି ଯଦି ଟାଇଟ୍ ହେଇଯାଇଥିବ ଫିଟେଇ ଦେଇକି ଢ଼ିଲା କରିଦେବି। ହୁଁ।
ଓହୋ ଖିଆପିଆ ସଇଲାଣି?
ହଁ ଖିଆ ପିଆ ସରି ସରିଗଲାଣି ଆଉ। ଖାଇସାରିଲୁଣି ସବୁ ଆ ଖାଲି ବସିଥିଲୁ ଗରମ ଲାଗୁଥିଲା ଆଜି ଟିକେ ବେଶୀ ଗରମ ହଉ
ହଁ। ହଁ ଗରମ ତ ଜୋରରେ ଏଇନା ଆଉ କଣ କରିବା ଆଉ।
ଆଉ ଧାନ ଚାଷ କରୁଛ ନା ନାଇଁ ତମର? ଆଁ ହଁ। ଯାହାହୋଉ ଭଲ।
ହଁ।
ଭଲ ଚାଷ ବାସ କଲେ ଭଲ ନା ଆଉ।
ହୁଁ। କିଣିବାକୁ ଆଉ ପଡୁନି ସବୁ ମାନେ ନିଜେ ତିଆରି ନା। ସବୁ ନିଜେ କରିକି ହଁ ସବୁ ଖାଇବୁ।
ହଁ। ଶାଗ ବି ଲଗୋଉଛ? ଉଁ ହୁଁ।
ହଁ।
ଏଇଆ ଆଉ କଣ?
ଉଁ
ଆଉ?
ଏଇଆ ଆଉ। ଆଉ କଣ ଶୋଇନ ତାହେଲେ?
ନାଁ ଶୁଆ ହେଇନେଇଁ।
ହୁଁ ହୁଁ।
ତମ ଆଡ଼େ ଗରମ କେମିତି?
ଗରମ ପ୍ରବଳ ହଉଚି ଆଉ ରହିବା ବି
ହଁ ହଉ ତାହଲେ।
ହେଇ ସାପ, ହଁ ହଁ ପୁଅ ସାପ, ହଉ ହଉ ରଖ।